ହ୍ୟାଲୋ।
ଆଜ୍ଞା କୁହନ୍ତୁ, କଣ କରୁଛନ୍ତି?
ବସିଥିଲି। ଆପଣ?
ଏଇଠି ବସିଥିଲି ଆଉ।
ଆଉ କଣ ଖାଇଥିଲେ ଆଜି?
ମୁଁ ଖାଇଥିଲି ଆଜି ଭାତ ତ ଡାଲି ଆଉ ଜହ୍ନି ଆଳୁ ତରକାରୀ ଆଉ ତାପରେ କଣ କହିଲେ ସେ ଯୋଉ କଲରା ଭଜା, ଏମତି ସବୁ ଖାଇଥିଲି ଆଉ।
ଜହ୍ନି ଆଳୁ ତରକାରୀ, ରୋଷେଇବାସ ସବୁ କିଏ କରିଥିଲେ?
ଏଇ ଘରେ କରିଥିଲେ। ମୁଁ ତ ମୋର କଲେଜ ଯାଇଥିଲି ଜାଣିନଥିଲି। ଜହ୍ନି ଆଳୁ ତରକାରୀଟା ମୋ ଭଉଣୀ କରିଥିଲେ।
ଓହୋ। ସାନ ଭଉଣୀ?
ଆଜ୍ଞା।
ହଁ ଆଜି ସନ୍ଧ୍ୟା ଆଳକୁ ନାଇଁ ବସିଥିଲି। ଆଉ ସନ୍ଧ୍ୟାବେଳେ ଆପଣ କଣ କରୁଥିଲେ?
ସନ୍ଧ୍ୟାବେଳେ ଏଇଠି ଟିକେ ତାସ୍ ଫାସ ଖେଳ ହଉଥିଲା ଆମରି ଆଉ।
ଆରେ ଆମ ଘରେ ବି ଆଜି ଖେଳ ହଉଥିଲା।
ଆଚ୍ଛା। କଣ ଖେଳିଲେ?
ମାନେ ଖେଳୁଥିଲୁ, ସେଇ ତାସ ଭଳିଆ ଗୋଟେ ଖେଳଟେ।
ଓହୋ। ହଁ ଏଇ ଉନତ ଏବେ ଚାରିଆଡେ ଚାଲିଛି ଆଉ।
ହଁ ଭାବୁଛୁ ଆଉ ଟିକେ ଖେଳିବୁ ଆଉ ଟିକେ ପରେ।
ଓହୋ। ଆଉ ଆପଣ ଏବେ କଣ ପଢାପଢି କରୁଚନ୍ତି?
ମୋର ଏଇ ପ୍ଲସ୍ ଥ୍ରୀ ଥାର୍ଡିଅର ହେଇଗଲାଣି ଆଉ।
ମୋ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ। ଭଲ ଅଛନ୍ତି।
ଆଉ ଆମର ତ ଆପଣ ଯୋଉ ଜହ୍ନି ତରକାରୀଟା କେମତି କଣ କଲେ କହିଲେ?
ଆମ ଘରେ ଜହନି ତରକାରୀ ହୁଏ ଫାଷ୍ଟ ଆମେ ତେଲ ପକାଉ। ତେଲ ପକେଇ ସାରିଲା ପରେ ତା ଦେହ ରେ ଟିକେ ଫୁଟଣ ପକାଉ। ଫୁଟଣ ପକେଇକି ଟିକେ ଫୁଟିଲା ସ ପରେ ଯାଇକି ଆମେ ଜହ୍ନି ଆଉ ଆଳୁ ମେ ଲମ୍ବା ଲମ୍ବା କରି କଟା ହେଇଥିବ ତାକୁ ପକେଇବୁ ପକେଇ ସାରିବା ପରେ ଏଟଲିଷ୍ଟ ତମେ ତିନି ମିନିଟ ଯାଇ ଭାଇ ଭାଜି ରୋଇସ୍ ତେଲ ମସଲା ଦଶ ଗ୍ରାମ ରୁ କମ୍ ଆଉ ଚିକେନ ମସଲା ଲଙ୍କା ଦି ଚାରିଟା ଆଉ ଆମର ଚାରି ପାଞ୍ଚଟା ପକେଇକି ଟ ବାଟିବେ ତାପରେ ସେଇ ପେଷ୍ଟ ଯଦି ଆମେ ବାଟୁ ଯେ ମସଲାଟା ତାହେଲେ ସେଟା ଠିକ ହବ ନହେଲେ ସେଇଟା ମାନେ ସୋରିଷଟା ଫୁଲିଯାଏ ନା ବା